ହ୍ୟାଲୋ, ହଁ।
କଣ କରୁଛୁ?
ଏଇଠି ବସିଥିଲି ବା।
ଖାଇନ କିଲୋ ତମର?
କଣ କହିଲ?
ମୁଁ କହିଲି ଖାଇନ କି ଏତବେଳ ସାରିକା?
ଖାଇଲିଣି, ଖାଇଲିଣି ବା।
ଆଜି କଣ ରୋଷେଇ କରିଥିଲ?
ଏଇ ଖରାବେଳେ ଆଣିଥିଲେ ଖାସି ମାଂସ ଆଣିଥିଲେ, ସେଇଟା ତରକାରୀ କରିଥିନି ସେଇରା ଖରାବେଳେ ଖାଇଥିଲେ, ପୁଣି ଥିଲା ଏଇନା ରାତିରେ ଖାଇଲେ। ଆଉ ମୁଁ କଦଳୀ, ଆଳୁ, ପୋଟଳ, ଝୁଡଙ୍ଗ ବାଇଗଣ ପକେଇକି ଆଉ ବୁଟ ଜାଇ ପକେଇକି ସନ୍ତୁଳା କରିଥିନି, ମୁଁ ଖାଇନି ଆଉ। ମୁଁ ଖାଇନି ସେମାନେ ଖାଇଲେ ଆଉ।
ହୁଁ।
ମୁଁ ଖାଇନି ରୁଟି ଦିଟା କରିଥିଲି। ହଁ, ମୁଁ ଖାଇନି
ଆଜି ଅମେଇସିଆ କରିଚୁ କି? ହଁ
ନା ନା, ମୁଁ ଏଇ ଆଇଁଷ ଫାଇଁଷ ଖାଇବିନି ତ, ଭାତରେ ସାଧା ତରକାରୀ ମିଶା ମୋତେ ଭଲ ଲାଗିବନି ଖାଇବାକୁ।
ହୁଁ।
ମୁଁ ସେଇଥିପାଇଁ ଖାଇଥିଲି।
ଆଜି ବି ରାତିରେ ସୁଦ୍ଧା ଅମେଇସିଆ ଅଛି।
ହଁ। ସେଥିପାଇଁ ଖାଇଦେନି, ହଁ।
ଦିନରେ ଅମେଇସିଆ ଅଛି, ସାପରେ ସଂକ୍ରାନ୍ତି ଅଛି
ସେଇଥିପାଇଁ ଖାଇଲିନେଇଁ।
ହୁଁ ହୁଁ।
ଭାତ ଖାଇଲିନେଇଁ ସେଇ ଖାଇଦେଲି ରୁଟି ଦିଟା।
ହୁଁ।
ଆଉ, ବର୍ଷା ହଉଛି ନା ତମ ଆଡେ?
ହଁ ଲୋ ସେମତି ଆହୁରି ଟିକେ ଟିକେ ଟିକେ ଝିପି ଝିପି ହଉଛି ମେଘ।
ଆମ ଆଡେ ବି ବର୍ଷା ହଉଛି ଯେ ବିଜୁଳି ମାରୁଚି, ଘଡଘଡି ମାରୁଚି ଲାଇନ୍ ଆସୁନାହିଁ।
ତମର ଇନଭେଟର ଅଛି?
ହଁ ଇନ୍ଡିଭେଟର ଅଛି ଯେ କଟିଯିବ ନାଇଁ କି, ଫ୍ୟାନ୍ ଦିଟା ବୁଲୁ
ଫ୍ୟାନ ବୁଲେଇଚ?
ଆଉ ଫ୍ୟାନ୍ ନ ବୁଲେଇଲେ ଶୋଇବୁ କେମିତି? ପୁଅଟା ତ ଶୋଇବନି।
ଏଇନା କାହିଁ ଚଲେଇଛ ଫ୍ୟାନଟା, ଏକାଥରେ ଶୋଇଲା ବେଳକୁ ଦିଅନ୍ତ।
ଆବେ ପୁଅ ବା ଶୋଇଲାଣି ସନ୍ଧ୍ୟା ସାତଟା ବେଳୁ ଆଜି ଖାଇଲାନି ପି ଲାନି ଗାଧୁଆବେଳେ। ଏ ଶୋଇଲାନି ସନ୍ଧ୍ୟା ଛଅଟା ସାତଟା ବେଳୁ ଶୋଇଲାଣି ଖାଇନି ପିଇନି ଶୋଇଛି କେତେ ଥର ଉଠିବ ତାଠି ହିସାବ ନାହିଁ।
ହୁଁ।
ନ ଖାଇବ ଏତେ ପାଞ୍ଚ ବର୍ଷ ଛଡ ନ ଖାଇ ଶୋଇନ ସବୁ କଉନି ନା ଗାଧୁଆ ବେଳେ ଗୋଟେ ବେଳକୁ ଭାତ ଦିଟା ଖାଇଦେଲ ଆସିକି ହେଲାଣି
ଆ ତାକୁ ଉଠେଇକି କହୁନୁ।
ସେ ଉଠେଇ ଖାଇବନି ଜମା କାନ୍ଦିବ ହେଲେ
ସାପୁଲି ସାଆ ଉଠେଇି ଖୋଇଦବୁ ନା ଗାଧୁଆଳୁ ଖାଇକ ଖାଇକ ରହିବ ନା
ଜମା ଉଠିକି ଖାଇବନି ଖାଲି କାନ୍ଦିକି
କିଛି ରହେ ଚାରିଟା ବେଳକୁ ଖାଇଲି ଯାହାକି ସନ୍ଦ୍ୟା ବେଳକୁ ତାର ଏଣୁ ସେଣୁ କଣ ଖାଇଲା ଆଉ ଖା ଶୋଇପଇଲେ କିଛି ନାହିଁ ଆଉ ଗାଧୁଆ ବେଳୁ ଖାଇ ତୁ ଗୋଟେ ଛୁଆଟେ ସେମିତି ଶୋଇବନି ତଥାପି ତ କାଲି ନା କଣ ସେଇତି ଶୋଇଲା।
ଏଇ ସନ୍ଧ୍ୟାରେ ଗୋଟେ କଦଳୀ ଖାଇଥିଲା।
କାଲା କଦଳୀ ଛାଡ଼ିବେ। ଶୋଇ ପଇଲା ଆଉ ଉଠିଲାନି ଏତେ ଡାକିଲୁ ଉଠିଲାନି ଆଜି ଡାକିନି କିନ୍ତୁ ଉଠିଲା ଟିକେ।
ଭାଇସୋଇ ଇଏ ଗାଧୁଆବେଳେ ଶୋଇପଡୁଥିଲା ରାତି ବାରଟାରେ ଚେଇଁବ।
ହୁଁ।
ସବୁଦିନ ଆଜି ଗାଧୁଆବେଳେ ଶୋଇଲା ନାହି ବୋଲି ସାତଟା ବେଳ ଶୋଇ ପଡ଼ିଲା।
ହଁ ପା ଇଏ ସେମିତି ଆଜି ଗାଧୋଇ ସେମିତି ଶୋଇଲାନି ଖାଲି ଏପଟେ ସେପଟ ବୁଲିଲା ଆଉ ମୁଁ କହିଲି ଶୋଇଦିନେ ତାକୁ ଶୋଇ ପକେଇଥାନ୍ତି ମୁଁ ତ ଟୋଟାଲି ଶୋଇନି ତାକୁ ଶୋଇ ପକେଇନି
ହଁ ବା। କହିଲେ ରଜରେ କି ପିଠା କରିବ ସିଝା ପିଠା ନା ପୋଡ ପିଠା ନା ଚକୁଳି ପିଠା ନା କା
ନାରେ ଚକୁଳି ପିଠା କରିବି ବେଶୀ ଦବୁ ଆମର ସଂକ୍ରାନ୍ତି ଦିନରେ ଯାହା ଖାଇମି। ଆଉ ବୋଉ ରୂପାଳ ତ ରାତି ବେଳକୁ ଯାହା ଖାଇବି ଆଉ। ଉ ଯଦି ମୁଁ ନଗଲି ମୁଁ ଖାଇବି ଆଉ।
ହଁ ହ।
ହ
ତମ ଗାଁ ରେ ଖାଲି ଯୋଉ ରଜ ଇଏ ହୁଏ ନା ଖେଳ ହୁଏ ସବୁ କଥା ହୁଏ?
ଆମ ଗାଁରେ ସବୁ ହୁଏ। ଖେଳ ହୁଏ ରଜ କୁଇନି ହୁଏ। ଯେମିତି ମୋବାଇଲ ଟିଭି ରେ ଦେଖନି ରଜକୁଇନି ଏଇଟା କଣ ଧର ଟିଭିରେ ଦେଖଉଛି ଧ ମାସଆ ଅଡିସନ ଦଉଛନ୍ତି।
ହଁ।
ଏରା ସେମିତି ନୁହେଁ ଗୋଟେ ଦିନ ସେଇ ଲାଷ୍ଟ ଯୋଉ ଦିନ ରଜ ଆମର ତା ଦିନ ଦିନ ସେଇଭଳିଆ କରିବେ ସେଇ ନାଚ କରିବେ ଗୀତ ଗାଇବେ। ସେ ପ୍ରଶ୍ନ ପଚାରିବେ ଆଉ ଓ ସବୁ କଥା ପଚରା ପଚରି କରନ୍ତି ଇ କରନ୍ତି ସବୁ। ହଜାରେ ବଜାର ଆଇନା ତାପରେ ତାପରେ ରଜ କୁଇନି ଯାକୁ ବାଛିବେ ଆଉ।
ବାଛିଲେ କଣ ହବ ସେ ଗାଁ ରେ ହେଇଯିବ ନା କଣ କେମିତି କଣ ହବ?
ବାଛିକି ପ୍ରାଇଜ୍ ଦେବେ।
ଓ ହୋ ସେ ଗାଁ ଝିଅ
ନା ନା ଯୋଉ ଝିଅଟେ ବି ଚଳିବ।
ହଁ।
ଅଲଗା ଗାଁ ଝିଅ ହେଲେ ବି ଚଳିବ ସେ ଗାଁ ଝି ହେଲେ ବି ଚଳିବ। ଯିଏ ହଉଛି ମାନେ ଭଲ କଲେ ତାକୁ ପ୍ରାଇଜ ଦେବେ ଆଉ
ଓହୋ। ହଁ ମୁଁ କହଲି ଖାଲି ତମ ଗାଁ ଝିଅ ନା କଣ।
ନାଇ ନାଇ ଯୋଉ ଗାଁ ଝିଅ ହେଲେ ବି ପାଇବେ। ଯୋଉମାନେ ଝିଅ ହେଲେ ବି ସେମାନେ ଆସିକି ନା ଦେଲେ ସେ କମ୍ପିଟିସନ ରେ ଭାଗ ନେଇପାରିବେ।
ହଁ ଆଉ
ହୁଁ।
କଣ ଖାଇଲ ଭାତ ଖାଇଲ?
ମୋର ପା ଚତୁର୍ଦ୍ଦଶୀ ମୁଁ କଣ ଭାତ ଖାଇମିକି କି?
ଓ ହୋ ହୋ।
ମତେ କିଛି ମନ ହେଲାନ ଖାଲି ଜଲେବି ଦିଟା ଖାଇଦେଲି କିଛି ଖାଇନି
ହଁ।
ଗାଧୁଆବେଳେ ସୁଧା ମୋ ନାଗି କିଛି କରି ନଥିଲି ମୋ ଲଗି କଣ କରିବି ଆ ପାରୁଟି ଆଣିଥିଲେ ଟିକେ ପାରୁଟି ଖାଇ ଦେଇଥିଲି ଖଣ୍ଡେ ଖାଇଦେନି ଆହୁରି ଥିଲା ବଡ ପାରୁଟି ଟେ ଆଣିଥିଲେ ହୁ
ଗାଧୁଆଣିଲା ମେନ କିଆ ରୁଟି ଦିଟା କରି ଖାଇଦେମ
କିଏ କେତେବେଳେ କରିବୁ କରିବୁ ଏରା
ହୁଁ ଏ ଏକୁଟିଆ ନିଜ ପାଇଁ କିଛି କରିବାକୁ ଇଚ୍ଛା ହବନି।
ହଁ ଯୋଉ ଖରା ଗରମକୁ ଏଣେ ରୋଷେଇ ବାସ କର ନିଜ ପାଇଁ ରୁଟି କର। ପୁଣି ଆହୁରି କଣ କର
ସେଇଆପା ସମସ୍ତଙ୍କ ପାଇଁ କରିଦବୁ ସମସ୍ତେ ଖାଇବୁ କିନ୍ତୁ ନିଜ ପାଇଁ କିଛି କରିବାକୁ ଇଚ୍ଛା ହବନି
ହଁ ହେରା ମୁଁ ହେତା କିଛି କନିନି
ହୁଁ।
ଯା ହାଟକୁ ଗୋଟେ ପାରୁଟି ଘିତିଆନିବ ପାରୁ ଆଣିଥିଲି ହଁ ବଡ଼ପାରଠୁ ଆଣିଥିଲେ
ହଁ। ତମ ଗାଈ କିଅ ଗାଈ ଅଛି ନା ତମର?
କଣ କହିଲୁ
ତମ ଗାଈ ଅଛିନା ନା ବିକିଦେଲାଣି ସବୁ ଖୀର ଦଉଥିବ ଖୀର ଦଉଛି ନା?
ନା ନାଇଁ ନା ଆମର ପା ଦଉନି କ୍ଷୀର
ଘିଅ ଫିଅ ଘିଅ କରନା ଜେତବେଳେ କ୍ଷୀର ଦିଏ ଯା ଯେ ଘିଅ କରନା ଯେତେବେଳେ କ୍ଷୀର ଦିଏ ଗାଇ?
ହୁଁ।
ହଁ ପା ଆଉ ଘିଅ ବିକ ନା ଖାଲି କରିକି ଖ
ନା ଲୋ ବିକିମ କଣ ଆମର ପା ଠାକୁର ଘରକୁ ହଉନି କହିଲେ କିଣିକି ଆଣୁ ଆହୁରି ବିକିବ କୁଆଡେ
ହଁ ସେ କ୍ଷୀର ମାରିି ମାରିବାରିକା ଘିଅ କରୁ
ହୁଁ।
ହୁଁ। ଆପଣଙ୍କ ଝିଅ କଣ କୁଆଡ଼େ ଯାଇଛି?
ଝିଅ ତା ମାମୁଁ ଘରକୁ କାଲିଠୁ ପଳେଇଲାଣ।
ଆସିବ ପୁଣି କୋଉଦିନ
ସିଏ ବୁଧବାର ଦିନ ପଳେଇ ଆସିବ। ବୁଧବାର ପଳିଆସ ଯିବ ତା ସାନମା ଯିବ ଫେରାନ ଉଡାଇଥା ବୁଧବାର ତ ହଁ ଏ ବୁଧବାରେ। ହଁ ସେଟା ସାଙ୍ଗରେ ଯିବୁ ସାନ ଝିଅ କହୁଥିଲେ ସାନ ଝିଅ ତର କଣ କରିବ କେଜାଣି। ଆଉ ସାଙ୍ଗରେଇ ଯିବ ଝିଅ ସାଙ୍ଗ ହେଇ ଯିବ ପଳେଇଆ ଆସିବା ଆଉ ଆଉ ଯିବନି ତା ମାମୁ ଘରକୁ ଏକାଥରେ ପଳେଇ ଆସିବେ ଏଇଠି ରହିବ।
ଆଉ କିଏ ଯିବ ଫେରାନ ଟା ଏତେ ଆଉ କିଏ କିଏ ଯିବେ ଖାଲି ଛୁଆ ଦିଟା ଯିବ ନା।
ବାପା ଜିିବ ଗୁଡେ ଦେଖେଇବା ପାଇଁ।
କୋଉଦିନ।
ଦେଖେଇନାହାନ୍ତି ନା? ମଳ ମାସ ପଇଲା ବୋଲି ଗୁଡ ଦେଖେଇନାହାନ୍ତି ବ ହଁ ବାପା ଯିବେ ଗୁଡ଼ ଦେଖେଇବା ପାଇଁ। ସୁବାସର ରୂପାଲିର ଯିବେ ଆଉ ଝିଅ ଯିବ। ସାଞଝିଅ କହୁଥିଲା ଯିବ ବୋଲିକା ସାନ୍ ଜି ଯିବ କଣ ଟା ଠିକ ନାଇଁ ଆଉ ବଡଝିଅ ଯିବ। ହଁ
ହଁ ତଳ ଗନ୍ଧ ବୁଲି ବିଲା ଆସବେ ଗାଡ଼ି
ଏତେ ବାଟକୁ କଣ ଆଇପାରିବେ ନା ଘରେ ସେ ଯା ହଁ ତା ମା ବି ଫୋନ କରି ସେ ଆମକୁ ସୁଧା ଡାକୁ
ହଁ କଣ ସମସ୍ତେ
ହୁଁ।
କେ ଗୁଡ ଦେଖେ ଏନା ଗୁଡ ଦେଖେ ତ କଉିନ ହଁ।
ଉଁ।
ତାଙ୍କ କର୍ତ୍ତବ୍ୟ ସେ କରିବେ ଆଉ। ତାଙ୍କ କର୍ତ୍ତବ୍ୟ ସେ କରିବେ ତମେ ଯା ମାନେ ଅଛ ଛ ନା ସେତେ ଦ କହୁଛୁ।
ହୁଁ। ତାପରେ ନଗଦ ନଗଦ ହେଇଥିରେ ଧର ବାପା ଯଝିିବ ପା। ସେଇ ଗାଡିରେ ଏକାଥରେ ଗୋଟେ ଗାଡି କରିକି ପଳେଇବି ସେଇଦିନ ପା ସେଇ ଗୋଟେ ଗାଡିରେ ଏକାଥର ଯିବେ।
ହଁ ହଁ।
ଗୋଟେ ଗାଡିରେ ଏକାଥର ପଳେଇବେ ମାନେ ଟିକେ ବାଟରେ ରହିଯାଇଥିବେ ପଛରେ ଓହ୍ଲେଇବି ଆଉ ବାପା ଯାଇକି ଆଗେ ଗୋଟେ ଦେଖେଇ ଦେଖେଇଦେବେ ଏୟା। ଗୋଡ ନତେ ଖନି ହବ କି ଆଗ କେମ ଯିବେ କି?
ନା ତ।
ଯାଇକି ଗୁଡା ଦେଖେଇଦେଲେ ତାପରେ
ମୁଁ ତାପରେ ଏ ବୁଲି ବୁଲେଇକି ପଳେଇିବେ ସନ୍ଧ୍ୟାବେଳକୁ ନାଇକି।
ତା ପାଖରେ ନା ଆଖରେ ଏତେ ବାଟ ହେଲାଆବଳୁ।
ପା ଖରେ ହେଇଥିଲେ ଏତେ ସେ ଦୂର ବୋଲିିକ ବେଶି ସବୁଡା ସମ୍ପର୍ବ ସବୁବେଳଳେ କରିବ।
ହଁ ନା।
ସେଇଥିାଇଁ ଗୋଟେ କହିଲେ ଏକାଥରେ ଗୋଡ ଦେଖା ହେଇନି ଗୋଟେ ଗାଡି କରିଦବା ଏକାଥରେ ସେଇଦିନ ପଡ ଗୋଡ ଦେଖା କରଣ
ସେଇ ଗୁଡ ଦେଖ ଗୁଡ ଦେଖା ଘରାନ ଉଡ଼ା ହେଇକି ତାଙ୍କର ବୁଲି ବୁଲେଇକି ରାତି ସ ସନ୍ଧ୍ୟାବେଳେ ଆସନ୍ତୁ ରା କେତ ଆସନ୍ତୁ ଗାଡ଼ି ଯାଇଥିବୁ ସେ ଗାଡ଼ି ରେ ଆସିବି।
ହଁ। ସେଥି ସମୟ ରଖେଇ ଓ ହଁ ମୁଁ ରହକ ମୋ ପୁଅ ଟା ଡାକେ।
ହଁ ହ।